ହାଲୋ।
କଣ କରୁଛନ୍ତି?
ଏବେ ଟିଭି ଦେଖୁଛୁ।
ଓହଁ ଏବେ ଫାଙ୍କା ଅଛନ୍ତି?
ଆଜ୍ଞା।
ଆଚ୍ଛା।
ଏଇଠି ସମସ୍ତେ ବସିଛୁ। ବାପ ପା, ବୋଉ, ପୁଅ ମୁଁ ମିଶିକି ସମସ୍ତେ ଟିଭି ଦେ
ଆଚ୍ଛା ସମସ୍ତଙ୍କ ଦେହ ଭଲ ଅଛି?
ହଁ ବହୁତ ଭଲ ଅଛି।
ଖିଆ ପିଆ ସରଲାଣି?
ହଁ ସରଲାଣି।
ଆଚ୍ଛା।
ଆଉ ଏବେ ଆପଣ କଣ କରୁଛନ୍ତି ଏବେ?
ମେବେ ଖାଇସାରିକି ବସଚୁ।
ଆଚ୍ଛା। ଆଉ ଟିକେ ଓଡ଼ିଶା ର କଣ ପର୍ବପର୍ବାଣୀ ବିଷୟରେ ଟିକେ କିଛି କୁହନ୍ତୁ?
ଏବେ ତ ସବୁ ପର୍ବ ପର୍ବ ପର୍ବ ଯାଇଛି। ଆଗୁକୁ ଏବେ ବି ମଧ୍ୟ ଆସୁଛି।
ହଁ ଓଡ଼ିଶାରେ ତ ଆମର ଜାଣିଥିବେ ରାଜ୍ୟ ଭିତରେ ସବୁ ଓଡ଼ିଶାରେ ବହୁତ ସାରା ପର୍ବପର୍ବାଣୀ ବାର ମାସରେ ତେର ପର୍ବ ଯେମିତି
ହଁ ଓଡ଼ିଶାରେ ହେଉଛି ତ ପର୍ବପର୍ବାଣୀର ମାଟି। ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ପ୍ରକାର ବି ପର୍ବ ପାଳନ ହୋଇଥାଏ। ଆମର କିନ୍ତୁ ମହାନ ପର୍ବ କୋଉଟା କହିଲେ? ଯୋଉଟା ଯେମିତି କିି ଆମର ଯୋଉ ରଥଯାତ ଏଟା ମହାନ ଓଡ଼ିଆଙ୍କର ଗର୍ବ। ହୁଁ, ଆଉ ସେମିତି କଣ ରହିଛି?
ବହୁତ ସାରା ଯେମିତି ରଜ ପର୍ବ ହଉ। ଆପଣ ଜାଣିଥିବେ ଅସ୍ ଅଷ୍ଟମୀ ଗୋଟେ ଯେମିତି ଉଁ, ବଡ ଘରର ସବୁଠୁ ବଡ଼ ପୁଅ ହଉ ଯୋଉ ସମସ୍ତେ ପାଳନ କରାଯାଏ। ଜାଣି
କେମିତି କଣ ଆପଣଙ୍କ ପଟେ ଅଷ୍ଟମୀ ଟା ପାଳନ କରନ୍ତି?
ଅଷ୍ଟମୀ ଆମର ଏ ଯୋଉ ହୁଁ, ଯିଏ ଆମ ଘରେ ଥିବେ ସବୁଠୁ ବଡ଼ ଭାଇ ଭଉଣୀ ବଡ଼ ଯିଏ ତାଙ୍କର ମାନେ ତାଙ୍କ ପାଇଁ ସମସ୍ତେ ସବୁ ନୂଆ ପିନ୍ଧିବେ ତାଙ୍କ ପାଇଁ ସବୁ ନୂଆ ଜିନିଷ ଆସିବ ଆଉ ଉଁ। ଘରେ ଜାଣିଥିବେ ଉଁ ଅଷ୍ଟମୀରେ ଏ ଏଣ୍ଡୁରି ପିଠା ହୁଏ। ଏଣ୍ଡୁରି ପିଠା ସବୁ ପ୍ରକାର ଫୁଲ ଫୁଳ ଫୁଲ ଆଣୁ ଉଁ ଭୋଗ ରାଗ ସବୁ ଆଣୁ ଚଉଁରା ମୂଳେ ଆମର ଅଁ ମା ଅଛନ୍ତି ଘରେ ପୂଜା ସାରି ବେ ଚଉଁରା ମୂଳି ନେଇକି ସେଇଠି ଡ୍ରେସ୍ ପତ୍ର ସବୁ ରଖିଦେବେ। ରଖିକି ଆମେ ଆମେ ଯାଇଁକି ଚଉଁରା ଉଁ ଚାରିପ ଟେ ବସୁ ତୁ ଆଉ ଚଉଁରା ପୂଜା ହବ ତାପରେ ଡ୍ରେସ ପୂଜା କରିବେ ଆମକୁ ଚନ୍ଦନ୍ ଫନ୍ଦନ୍ ଲଗେଇ ଫୁଲ ଦେଇକି ବନ୍ଦେଇକି ପୂଜା କରିବେ ଆମକୁ ସେଦିନ। ପୂଜା କରି ସାରିକି ଆମେ ସେ ନୂଆ ଡ୍ରେସ୍ ପିନ୍ଧୁ ତାପରେ ଏଣ୍ଡୁରି ପିଠା ଥାଏ ଏଣ୍ଡୁରି ପି ପିଠା ଖାଇକି ଆମେ ବୁଲି ଯାଉ ସାଙ୍ଗସାଥି ସମସ୍ତେ ବଡ଼ ଭାଇ ଭଉଣୀ ଥିବେ ଯେଉ ମାନେ ସେମାନେ ସମସ୍ତେ ନୂଆ ପିନ୍ଧିଥିବେ ନା ତ ଆମେ ସବ ଓ ଯାଉ ବୁଲା ବୁଲି ଅଷ୍ଟମୀରେ ବହୁତ୍ ଆଡ଼େ ବୁଲୁ।
ଆଚ୍ଛା ତାହାଲେ ଏମିତି ଆପଣଙ୍କ ଆଡ଼େ ହେଇଥାଏ ବହୁତ୍ ବଢ଼ିଆ କ ଥା ଏବେ ତ ରିସେଣ୍ଟରେ ରଜ କଟେଇ ଥିବେ କଣ କେମିତି ରଜ ମହୋତ୍ସବ ହେଇଛି?
ହଁ ଆମର ଏବେ ତ ଜାଣିଥିବେ ସବୁ ଗାଁ ମାନେ ଏବେ ରଜ ମହୋତ୍ସବ କରା କରା ଯାଉଛି ଆମର ଏଠି ସେ ମିତି ଆମର ଏଠି ଅଛି ମନ୍ଦିର ଶିବ ମନ୍ଦିର ସେଠି ଆମର ବହୁତ ବଡ଼ ଜାଗା ଅଛି ତ ସେ ଟି ଉଁ ବହୁତ ସାରା ଦୋଳି ପଡ଼ି ଥିଲା ସେ ଛୋଟ ଛୁଆଙ୍କ ଦୋଳି ହଉ ଆଉ ଉଁ। ଚକ୍ରି ଦୋଳି ସେ ଦୋଳି ଏମିତି ବହୁତ୍ ସାରା ପଡ଼ିଥିଲା ମିନା ବଜାର ବି ଛୋଟ ଛୋଟ ଛୋଟ ଦୋକାନ ପଡ଼ିଥିଲା ରଜ ପାନ ବିକ୍ରି ହଉଥିଲା ଏମିତି ମିଠା ପାନ କରିକି ଦିଅ ନ୍ତି। ଉଁ ଏମିତି ପାଳନ କରୁ ରଜରେ ଆମେ ପୋଡ଼ ପି ପିଠା ଘରେ ବନେଇଥିବୁ ଘରେ ଆମର ବନେଇଥିଲୁ ପୋଡ଼ ପିଠା ଆରିସା ପିଠା ବରା କାକରା ଏରା ତ ଜାଣିଥିବେ ଏଇଟା ଘରେ ସବୁ ହେଇଥିଲା ଆମେ ସବୁ ବାଢ଼ି ଦଉ ଆମେ ଥାଳି ମା ମାନେ ପିଠା ପଣା ସାଙ୍ଗସାଥି ମିଶିକି ସାଙ୍ଗ ମାନେ ଘରକୁ ଆସନ୍ତି ବୁଲିବା ପାଇଁ ସାଙ୍ଗ ହେଇକି। ଖାଉ ଯାଉ ଗାଁ ପାଖାପାଖି ଗାଁକୁ ବି ଯାଉ ବୁଲିଆ ପାଇଁ।
ପିଠା ପୁଠି ଖାଇ ଗାଁ ରେ ବୁଲାବୁଲି କରାହେଇ ଦୋଳି ଖେଳା ହୁଏ ହେମ ତି ଥାଏ ନା କି ଆମ ଆଡେ। ଗୋଟେ ରଜ ତିନି ଦିନ ତ ପ୍ରାୟତଃ ହଉଛି ଯେହେତୁ ରଜ ତିନି ଦିନ ଫାର୍ଷ୍ଟ ରଜ ଦିନ ବର୍ଷା ହେଇଥିଲା ସେଥିଲାଗି ବି ଆମେ ବେଶ ଖି ଦୋଳି ଖେଳି ପାରିଲୁନି ତାପରେ ଖାଲି ଯାଇକି ଅଳ୍ପ ଦୋଳି ଖେଳିକି ପଳେଇ ଆସିଥିଲୁ ତା ପର ଦିନ ଯୋଉ ଯାଇଥି ମଝି ରଜ ଦିନ ସେଦିନ ମିନା ବଜାର ପଡି ଥିଲା ମାନେ ମୀନା ବଜାର ପଡିଥିଲା ଆମେ ଟିକେ ବହୁତ ଯେହେତୁ ପାଗ ଟା ଭଲ ଥିଲା ମୀନା ବଜାର ବୁଲାବୁଲି କଲୁ ବହୁତ ଜିନିଷ ବହୁତ ଭିନ୍ନ ଭିନ୍ନ ପ୍ରକାର ଜିନିଷ ବିକ୍ରି ହଉଥିଲା ଖାଇବା ବି ବହୁତ ଭଲ ବିକ୍ରି ହଉଥିଲା। ଯେମିତି କିି ରଜପାନ ହେଲା ଆଉ ସବୁ ଗୁପଚୁପ, ଚାଟ୍, ଆଇସ୍କ୍ରିମ ହେରା ଯୋଉ ସବୁ ଆ ଥାଏ ଗୋଟେ ଭଲ ଲାଗେ ଖାଇବା ପାଇଁ ସେ ସବୁ ବି ଖାଇଥିଲୁ। ଆଉ ରଜପାନ ଖାଇକି ରଜ ଦୋଳି ଖେବି ଖେଳିଥିଲୁ। ଆଉ ପୋଡ ପିଠା ବି ଆମେ ଘରେ ଖାଇକି ଯାଇଥିଲୁ ଏମିତି ଦୋଳି ଖେଳି ସାରିଲା ପରେ ଯୋଉଠି ସବୁ ଦୋଳି ଥାଏ ସେଇଠିକି ଆମେ ସାଙ୍ଗମାନେ ସମସ୍ତେ ଏକାଠି ଇ ଦୋଳି ଖେଳିବା ପାଇଁ ଯାଇଥାଉ ଗୋଟେ ଗୋଟେ ଜାଗାକୁ ବହୁତ ଭଲ ଲାଗିଥାଏ। ଫୋଟୋ ଫୋଟୋ ଉଠେଇଥାଉ। ଆଉ ରଜରେ ବହୁତ ଏଞ୍ଜୋୟ ବି କଲୁ ବହୁତ ଭଲ ଲାଗିଲା। ଆମର ଏପଟେ ଏମିତି କରିଥିଲୁ ଆଉ।
ଆଚ୍ଛା। ଆପଣ ଏବେ ଘରେ କଣ କରୁଛନ୍ତି? ହେଲେ ଆପଣ ଏବେ ଘରେ କଣ କରୁଛନ୍ତି?
ନାଇଁ କିଛି ନାଇଁ ଘରେ ଏବେ ବସିଛୁ।
ଆଚ୍ଛା।
ହଁ। ଆଗକୁ ଆସୁଛି ରଥ ଯାତ୍ରା କଣ କେମିତି ରହିଛି ଯିବାକୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ
ନାଇଁ ଆମର ଏଠି ଆମେ ପୁରୀ ତ ଯାଇ ହବନି ଡୋରି ଲାଗିନି ଯେ
ଠାକୁରଙ୍କ କଥାରେ ଅଛି ଠାକୁରଙ୍କୁ ଡୋରି ନ ଲାଗିବା ପର୍ଯ୍ୟନ୍ତ କେବେ ବି ଯାଇ ପାରିବନି।
ହଁ ଆମର ଏଠି ଆମ ଗାଁରେ ରଥ ବନି ଆମର ବି ଗାଁ ରେ ବହୁତ ଭଲ ଯାତ୍ରା କରୁଛନ୍ତି ରଥ ଯାତ୍ରା ଟା ଆଉ ଆମେ ଗାଁରେ ହିଁ ପାଳନ କରିଦଉ। ଭଲ ଲାଗେ ଗାଁ ରେ ପାଳନ କରିବା ପାଇଁ। ଆଉ
ଆମେ ବି ଆମେ ବି ସେମତି ଗାଁରେ ପାଳନ କରିଥାଉ। ଆମର ଏପଟେ ରଥ ବନେ ଏବେ ରଥ ତ ତିଆରି ହେଇଗଲାଣି ସରିଲା ରଥ ଯେହେତୁ ରଥଯାତ୍ରା ବହୁତ ପାଖେଇ ଆସିଲାଣି ଠାକୁର ଅଣସଣ ଘରେ ଅଛନ୍ତି। ଠାକୁରଙ୍କୁ ଏବେ ଜର ହେଇ ସ୍ନାନ ପୂର୍ଣ୍ଣିମା ଦିନଠୁ ହଁ ଠାକୁର ଏବେ ଘରେ ଅଛନ୍ତି ଶ୍ରୀମନ୍ଦିର ବି ବନ୍ଦ ଅଛି। ତାପରେ ଏବେ ଦର୍ଶନ ପାଇଁ କେହି ବି ଯାଇପାରୁନାହାନ୍ତି। ସେଇ ଅଣସର ଘର ମାନେ କବାଟ ତ ଦିଆ ହେଇ ଥିବ ସେଇଠୁ ଖାଲି ଭଗବାନଙ୍କୁ ଜୁହାରି ହେଇକି ଆସୁଛନ୍ତି ଭାରି ଏମିତି ହଉଛି ଆଉ ରଥଯାତ୍ରା ଦିନ ଆମର ଏପଟେ ସେଦିନ ପ୍ରଥମେ ସ ଠାକୁରଙ୍କୁ ଗାଧୁଆ ମାନେ ଗାଧେଇ ଦେଇଥାନ୍ତି। ତାପରେ ନୂଆ ବସ୍ତ୍ର ପିନ୍ଧେଇଥାନ୍ତି ରଥକୁ ରଥଯାତ୍ରା ଆମର ସନ୍ଧ୍ୟା ବ ତିନିଟାଠୁ ଷ୍ଟାର୍ଟ ହେଇଯାଇଥାଏ ଏପଟେ ତାପରେ ଠାକୁରଙ୍କୁ ରଥକୁ ଆଣିଥାନ୍ତି ଆଣି ସାରିଲା ପରେ ସେଠି ପୂଜା ଅର୍ଚ୍ଚନା ହେଇଥାଏ। ସମସ୍ତେ ପିଲାମାନେ ବି ସେଠିକି ଆମେ ଯାଇଥାନ୍ତି। ଯେହେତୁ ରଥଯାତ୍ରା ସେଦିନ ପିଲା ତାଙ୍କର ଗୋଟେ ଖୁସି ଥାଏ ଆମେ ବି ରଥ ଟାଣିବୁ। ତାପରେ ଆ ବଡ ବଡ ଲୋକ ବି ଯାଇଥାନ୍ତି। ବହୁତ ସାରା ଲୋକ ସେଠି ମାନେ ଏକାଠି ହେଇଥାନ୍ତି। ହିଁ ଆଉ ରଥଯାତ୍ରା ଦିନ ବହୁତ ମାନେ ସବୁଆଡୁ କୀର୍ତ୍ତନ ମଣ୍ଡଳୀ ଯେହେତୁ ଜଗନ୍ନାଥଙ୍କର ସେଦିନ ଗୋଟେ ମହାନ ଦିନ, ଆମ ପାଇଁ ଗୋଟେ ଗର୍ବର ଦିନ। ସେଥିପାଇଁ ସବୁଆଡୁ କିର୍ତ ହ ବଡ ଠାକୁର ବି ଓଡିଶାର ଆମ ବଡ ଠାକ କୁର ଯେହେତୁ, ତାପରେ ସବୁ ଆଡୁ କୀର୍ତ୍ତନ ମଣ୍ଡଳୀ ଇ ଆସିଥାନ୍ତି, କୀର୍ତ୍ତନ ବି ହେଇଥା ଥାଏ, ବାଡି ଖେଳ ବି ହେଇଥାଏ। ଏପଟେ ଆମର ହଁ ତାପରେ ରଥ ଟାଣି ଟାଣି ନେଇଥାଉ, ତାପରେ ରଥ ଟାଣିଲା ବି ଭିତରେ ଚକୋଲେଟ ଫୋପୋଡା ହେଇଥାଏ। ରସଗୋଲା ବଣ୍ଟା ହେଇଥାଏ। ଆଉ ଭୋଗ ବି ଯୋଉ ଠାକୁରଙ୍କ ପାଖରେ ଭୋଗ ହେଇଥାଏ ସେ ଭୋଗ ବି ସମସ୍ତଙ୍କୁ ଦିଆ ହୋଇଥାଏ। ଆଉ ଏମିତି ଏଗୁଡ଼ା
ପୁରୀରେ ଯେମିତି ଅଭଢା ରାନ୍ଧ ନ୍ତିନି, ଆମର ଏଇ ଆମ ଗାଁରେ ଯେମିତି ରଥଯାତ୍ରା ହୁଏ। ସେମତି ହଁ ଆମର ବି ଏଠି ହେଇଥାଏ। ଏମତି ଆମେ ଗାଁରେ ପାଳନ କରୁ। ଏବେ ବି ଉଁ ବିଲ କାମ ଆରମ୍ଭ ହେଇଯାଇଛି ନା, ଏବେ ଯେମିତି ଚାଲିଛି ଘରେ
ଆପଣଙ୍କ ଗୋଟେ କଣ କେମିତି ଚାଷରେ କଣ ଚାଲିଛି ଏବେ।
ଅମ୍ ଆମ ଘରେ ଏବେ ତ ସେଇ ତଳି ପକେଇବା ବିଧି ସବୁ କରି ଛନ୍ତି, ଧାନକୁ ଅ ପାଣିରେ ବତୁରେଇ ଦେଇଛନ୍ତି। ତାପରେ ଅଖାରେ ପୁରେଇକୀ ତାକୁ ପା ପାଣି ଡେଲି ଦଉଛନ୍ତି। ମାନେ ସେ ଗଜା ଫି
ଉଁ ଗଜା ହେଲେ ତଳି ଟା ଜଲଦି ହେଇଯିବ।
ଆମର ଚାଷ ସରିଲାଣି, ଅ ତଳି ପକେଇବା ପାଇଁ ଖାଲି ଆଉ ଓ ବାବା ଏବେ ଘରେ ନାହାନ୍ତି ତ, ଦି ଦିନ ପରେ ଘରେ ଆସିଥିଲି ସେଇ ଯୋଉ ଧାନ ନ ଗଜା ହେଇଥିବ। ନେଇକି ଧାନ ତଳି ପକେଇଦେବେ ତାପରେ ତଳି ପକେଇବା ଯାଏ ବା ସେଇରାକୁ ବାର ବୁଝିଦେବେ ଷଣ୍ଢ ପସିକି ଖାଇଦବନି ନଷ୍ଟ କରିଦବନା ତ ବୁଜି ଦେଇକି ତଳି ଯେବେ ବଡ ହେଇଯିବ ତାପରେ ବିଲରେ ରୁ ରୁଆ ଯିବ ସେରା, ମୁଁ ତ ଏଇ ଚାଷ ବାସ ଜାଣିନି ଯାହା ଘରେ ସବୁ କଥା ତା ହୁଅନ୍ତି, ସେଇ ବିଷୟରେ ଶୁଣି
କାମ ହଉଛି, କଥା ବି ହଉଥିବେ ଧାନ ଟା ବି ଘରେ କେମିତି ପାଗ କରାହଉଥିବ, ମାନେ ଟିକେ ଗଜା ବାହାରିବା ପାଇଁ ଆପଣ ବି ଦେଖୁଥିବେ। ହୁଁ।
ନାଇଁ ଆମେ ବି ବୋଉ ସହିତ ମିଶିକି କରୁଛୁ ସବୁ। ହୁଁ ଯୋଉ ସେ କ ବୁ ମାନେ କହୁଛି ବି ଆମକୁ। ଏମିତି କରାଯାଏ ଗଜା ଫଜା। ଆମେ ପଚାରୁ।
ତ ଆମର ତ ଗୋଟେ ପରମ୍ପରା ଗୌରବ ରହିଛି ନା କି।
ହଁ, ଉଁ ବିଲରେ କୁହନ୍ତି, ବିଲକୁ ଯିବା ପାଇଁ ଭଲ ଲାଗେ ବିଲ ବୁଲିବା ପାଇଁ ଆପଣ ଯାଇ
ହଁ ଆମେ ଛୋଟବେଳେ ବିଲକୁ ଯାଇଥାଉ ବୁଲାବୁଲି କରିଥାଉ। ତାପରେ ବିଲରେ ଯୋଉ ଭାତ ଟା ବି ଖା ତେ ବହୁତ ଆନନ୍ଦ ଲାଗେ ସେତେବେଳେ। ଘରେ ଯେତିକି ଖାଇବା ମାନେ ମନ ଖୁସି ନଥାଏ। ବିଲରେ ଯୋଉ ଭାତ ଟିଫିନରେ ନେଇକି ଖାଇବ ମାନେ ଏତେ ଶାନ୍ତି ଲାଗିଥାଏ। କହିବାର ନାହିଁ। ବାପାଙ୍କ ସହିତ ଖାଇବାରେ ଯୋଉ ମଜା ଥାଏ ଏ ଅଲଗା ପ୍ରକା କାଲ।
ହ। ଆଛା ନାଇଁ ଆମେ ବିଲରେ ଆମେ ବିଲକୁ କେବେ ଯାଇନୁ ଯାହା ଖା ଖାଲି ବାପା ମା କୁହନ୍ତି ଯେ ଶୁଣିଛୁ ବିଲରେ କୁହନ୍ତି ଖାଇଲେ ଭଲ ଲାଗେ ଆ ତ ଆମେ ଯାଇନୁ କି ଜାଣିନୁ ଛୋଟବେଳେ ବାପା ନିଅନ୍ତିନି ନା। ଯାଇନୁ ଆମେ ହେଲେ ଜାଣିଛୁ ସବୁ କିଛି ଆଉ।
ଆଜ୍ଞା। ବହୁତ ବଢିଆ କଥାା
ଠିକଛି
ଏବେ ବର୍ଷା ଆଜ୍ଞା ଆମେ ଯାଇଥିଲୁ। ବହୁତ ସେତେବେଳେ ଭଲ ଲାଗେ ଗୋଟେ ବାପାଙ୍କ ସହିତ ଜିଦି କରି ଯିବାର ଗୋଟେ ଇଚ୍ଛା ଥାଏ। ସେଥିଲାଗି ଯାଇଥାଉ ବାପା ବି ଆମକୁ ନେଇଥାନ୍ତି ଏମତି ଆଉ। ହଉ ଏବେ ତ ବର୍ଷା ଆସିଗଲାଣି। ହଉ ମୁଁ ଏବେ ଟିକେ ରଖୁଛି।
ହଉ ହଉ ହଉ ରଖନ୍ତୁ।